ହଁ
ହ୍ୟାଲୋ
ହଁ ହ୍ୟାଲୋ।
ହୁଁ କଣ କରୁଛ?
ଏଇ ଲାଇନ ପଳେଇଲା ଯାଇଥିଲୁ ସବୁ ଛାତକୁ ତ ମୁଁ ଟିକେ ତଳକୁ ଆସିଲି ଆଉ।
ଆଚ୍ଛା
ହଁ
କଣ ବ୍ୟସ୍ତ ଅଛ କି?
ବ୍ୟସ୍ତ ନାହିଁ।
ଆଚ୍ଛା
ବ୍ୟସ୍ତ ନାହିଁ ମୁଁ ଏଇ ଓ ଉଁ ଯୋଉ ସବୁ କଣ କହିଲ ଏଇ କୁକୁର ଫୁକୁର ବେଶୀ ଉଁ ଭୋକାଭୋକି କଲେ ତ ଡର ଲାଗିଲା ମୁଁ ତଳକୁ ପଳେଇ ଆସିଲି ଆଉ।
ଆ ହଁ
ଏକା ଡିଆ ଥିଲି ତ ସେଥିପାଇଁ ପଳେଇ ଆସିଲି।
ଆଚ୍ଛା, ଆଚ୍ଛା, ଆଚ୍ଛା। ଆଉ ସବୁ ଭଲ?
ହଁ ଭଲ।
ଉଁ, ହୁଁ ଆଉ ଖିଆ ପିଆ ସରିଲାଣି?
ନାଇଁ ଖାଇବା ପିଆ ସରିନି। ଖାଇନି ଆଉ ଟିକେ ପରେ ଖାଇବି ଆଉ, କଣ? କଣ ସେ କ କଣ କରିଚି ବୋଉ? କଣ କରିଚି କେଜାଣି ମୁଁ ଜାଣିନି? ସଖାଳେ କିନ୍ତୁ କରିଥିଲା ଅଁ, ମୋ ତେ ଟିକେ ବାଦାମ ଉଁ, ଯୋଉ ଇଏ ବାଦାମ ର ଯୋଉ ବରା ଗୋଟେ ହୁଏ ବାଦାମ ବରା
ହଁ, ହଁ। ବାଦାମ ର ବରା ମୁଁ ଜାଣିନି କେବେ।
ବାଦାମ ବରା ଜାଣିନ।
ନାଇ। ବାଦାମ ଲଡୁ ଖାଇଛି ବା ବାଦାମ ର ଚଟଣି ଖାଇଛି ବାଦାମ
ବାଦାମ ଚଟଣୀ ତ ହଁ ଭଲ ଲାଗେ କିନ୍ତୁ ବା ତୋମର ବରାଟା ବହୁତ ଟେଷ୍ଟ।
ମାନେ ସେଇ ବାଦାମକୁ ବାଟିକି ବ୍ୟାଟର ଟାଇପ୍ ର କରିକି ତାକୁ ବରା କର। ମାନେ କଣ?
ହଁ, ହଁ ମାନେ ସେଇଟାକୁ କଞ୍ଚା ବାଦାମ ଟାକୁ ଉହା ତାକୁ ଭଲସେ ବାଟି ବୋଉ ଭଲସେ ବାଟି ଦେଲା ତା ଭିତରେ ହଁ ତାପରେ ତା ଭିତରେ ଜିରା ଗୁଣ୍ଡ ଟିକେ ଲଙ୍କାଗୁଣ୍ଡ, ଲୁଣ ଏମିତି ପକେଇକି ତାପରେ ସେଟାକୁ ତେଲ ଦେଇକି ଇ କରିଦେଲା
ତୁମେ ଯେମିତି କହୁଛ ଲା ବୁଜି ମେ ବି ଟେଷ୍ଟି ହେଇ ଥିବ ବୋଧେ ଯିଏ ଯାହା ଖାଇଲା ବେଳେ କଣ ସେଇ ବାଦାମ ର ହି ଟେଷ୍ଟ ରେ ସେନା କେମତି ଲା
ହଁ ବା-ବାଦାମ ର ଟେଷ୍ଟ ଆସେ ଯେ କିନ୍ତୁ ମାନେ ପଟ ବଢିଆ ଲାଗେ, ମାନେ ଏ-କେମିତିକା ବି ଖାଇଲେ ହିଁ ଜାଣିପାରିବ, ଅ, ମାନେ ମୁଁ କେବଳ ଅସ-ଯଦି ସେଇ ଗୋ-ସେଇ ବରା ଉରା ହେଇଥିବ ତାହେଲେ ମୋତେ କେବଳ ଖାଲି ଭାତ ଦରକାର ସେଇଟା ଦରକାର ମୁଁ ଲଗେଇକି ଖାଇଦେବି। ବହୁତ ଟେଷ୍ଟ ମତେ ବହୁତ ଭଲ ଲାଗେ। ହଁ ପଖାଳ ଆଉ ଗରମ ଭାତ ତ ଟିକେ ଡାଲମା ହେଲେ ହେଇପାରିବନି
ଆଛା ଆଉ ତୁମେ ଗୋଟେ କାମ କରୁନ ସେଇ ବାଦମର ବରା ହେଇ ଥିବ ତାକୁ ଆଳୁ ତରକାରୀ ସହିତ ପକେଇକି ଗୋଟେ ସେଇଟା ଗୋଟେ ତରକାରୀ କରି ବି ପାରିବ।
ମାନେ ମୁଁ କହୁଛି ପଖାଳ ହାତରେ ଖାଇବା ପାଇଁ
ମୁଁ କହୁଛି ଗରମ ଭାତରେ ବି ସେଇଟା କରିହବ ଆଛା ମୋର ଆକ୍ଚୁଲି ତୁମ ପାଖରେ ଗୋଟେ କାମ ଥିଲା।
ହୁଁ
କାମ କଣ କହିଲ ମୁଁ ଥରେ ମଝିରେ ଏମିତି ଦେଖଥିଲି ତୁମେ ଗୋଟେ ମାନେ ଗୋଟେ ମଝିରେ ଲାଷ୍ଟ ଟାଇମ ଗୋଟେ ଷ୍ଟାଟସ୍ ଦେଇଥିଲ ହ୍ବାଟସପରେ ଯୋଉ ଯୋଉ ଏମିତି କଣ ଥିଲା ଗୋଟେ ଲାଛା ପରଟା ଟାଇପ ର କିଛି ଗୋଟେ ଥିଲା ଆଉ ଗୋଟେ ଏମ ରେଡ କଲର କଣ ଗୋଟେ ସେଜୱାନ ଚଟଣୀ କି ଏମତି କଣ ଗୋଟେ ଥିଲା କି?
ନା ମାନେ ହଁ ଗୋଟେ ଚଟନୀ ଆଉ ଲାଲ ଲାଛା ପରାଟା ହଁ ଏଇ କେତେ ଦିନ ତଳେ ପକେଇିଥି ଥିଲୁ ଆମେ ସେଇ ଟାଇମରେ ସେ ଟାଇମରେ ଟିକେ ସନ୍ଧ୍ୟାବେଳେ ସେ କିଛି ଦିନ ଆମେ ସବୁ ମଝିରେ ମଝିରେ ସବୁ ନୂଆ ନୂଆ ଟିକେ ଆମ ଦାଦାଙ୍କ ଝିଅ ମାନେ ଏ ମୋ ଭଉଣୀ ର ମୋର ହଁ ସବୁ ଟ୍ରାଏ କରୁଥିଲୁ ଖାଇବା ଇଏ କରିକି ତ
ହୁଁ ସେଟା ଉଁ ମୁଁ ଆକ୍ଚୁଆଲି କଣ କହିଲ ଏବେ ଟିକେ ଟିକେ ନୂଆ ନୂଆ ମାନେ ଟିକେ ନିଜେ ନିଜେ ଟ୍ରାଏ କରୁଛ ସବୁ ରୋଷେଇ ଫୋଷେଇ ସେ ଏମତି ଇଏ ସିଏ ଟ୍ରାଏ କରଛି ହଁ ଟିକେ ଭିଡିଓ ଭିଡିଓ ଫିଡିଓ ମୁଁ ବନାଉଚ୍ଚ ଅପଲୋଡ଼ କର ତମ ସେଥିପାଇଁ ପ ଏଟା ସେଟା କେମିତି କଣ କଲ ଟିକେ ମୁଁ ସେଇ ବିଷୟରେ ଟିକେ ପଚାରିଥାନ୍ତି ସେଇଥିପାଇଁ ଫୋନ କରିଥିଲି।
ହଁ ନାଇଁ ସେଇଟା ଆ କଣ ହେଲା ନା ମଇଦା କିଣିକି ଆଣିଲୁ।
ମତେ ଏକ୍ଟୁଲୀ ପୁରା ଷ୍ଟାର୍ଟ ଷ୍ଟାଟିଙ୍ଗ ରୁ ଟିକେ ଡିଟେଲସରେ କୁହ ଆଁ
ମୁଁ କହୁଛି ପା ଫାଷ୍ଟ ମଇଦା କିଣିକି ଆଣିଲୁ ହେଲା ତ ମଇଦା ଟାକୁ କିଛି ସମୟ ଚକୁଟିକି ରଖିଦେଲୁ। ତ ସେଟା ରଖିଦେଇକି ତାପରେ କଣ କଲୁ ନା ଆ
ସେ ପରଟା ଟା ମାନେ ମଇଦା ରେ ହବ୍ ଓ ଅଟାରେ ନୁହଁ ନା
ଉୁଁ ଅଟାରେ ହବ କି କଣ ମୁଁ ଅଟାରେ ତ କରିନି ମାନେ ମତେ ଏଇଥିରେ ମତେ ଲାଗିଲା ଏମିତି କି ଉ ଅଟାରେ କଲେ କଲେ ଟିକେ ଖାଳେ ଟାଣ ଟାଣ ହେଇଯିବ। ସେଇଥିପାଇଁ କିନ୍ତୁ ମୁଁ ଯେ ମୁଁ ବି ସେଇ ଫୋନ ଫୋନ ହିଁ ଦେଖିକି ସବୁଆଡୁ ରିସର୍ଚ୍ଚ କରିକି ତାକୁ କରିଛି ନା ତ। ହଁ ମୁଁ ସବୁ ଯେତିକି ବି ଦେଖିଲି। ମୋ ବୋଉ ମଇଦାରେ ହିଁ କରିଥିଲା।
ଠିକ ଅଛି କନ କୁହ।
ଘୋଡେଇ କିଛି ଟାଇମ ରଖିଦେଲି ତ ତାପରେ। ସେ କଣ କିସମ ଫୁଲିଗଲା ପରେ ତାକୁ ଯେମିତି ଆମ ଅଟ୍ ମଇଦା ଟିକେ ଦେବ ନହେଲେ ଅଟା ବି ଟିକେ ଦେଇକି ତାକୁ। ଯେମତି ବେଲନ୍ତି ରୁଟି ଗୋଲ ଗୋଲ ସେମିତି ବଡ କରିକି ପୁରା ଗୋଲ କରିଦବ କରିଦେଲା ପରେ ତାକୁ ଛୁ ରିଓ କି ଆଉ କିଛି କାଟିବା ପାଇଁ ହଉ ତାକୁ ଏମିତି ଲମ୍ବା ଲମ୍ବା ଛୋଟ ଛୋଟ ଯେମିତି ଏ ପିସ୍ ପିସ୍ କରି କାଟିିଦବ ଯେମିତି ଚାଓମିନ ର ପିସ୍ ଯେମିତି ଛୋଟ ଛୋଟ।
ମାନେ ପରଟାକୁ।
ହଁ ନା ପରଟା ନୁହଁ ସେଇ ଯୋଉ ଗୋଲ ରୁଟି ଟା ଆମେ ବନେଇ ବାଆ। ସେଟା ସେମିତି ସେ ଯୋଉ। କୁ ଯୋଉ ଯୋଉ ବେଲଣ କାଠି ଯୋଉଠି ବେଲୁଥିବା ସେଇଥିରେ ହିଁ ଥୁଆ ହେଇଥିବ।
ହଁ ହଁ ମାନେ ସେଇ କଥା କହୁଛି ସେଇ ଯୋଉ ମଇଦାଟା କୁ୍। ସେ ଯୋଉ ଗୋଲ କରିସାରିକି। ତାପରେ ବେଲି ସାରିକି ତାପରେ ତାକୁ। ଚାଉମିନ ସେପରେ କାଟିବା।
ହଁ ସେଇଟାରେ ଗୋଟେ ଛୁରୀରେ ହଉ କି ଯୋଉଥିରେ ହଉ ତାକୁେ ବି ଏମିତି ସିଧା ସିଧା କରିକି ଏମିତି। ସେମିତି ଗୋଲ ଥିବ ସେମିତି ଗୋଲ ଥିବ ସେଥିରେ ସେଥିରେ। କାଟିଦବା। ତ ସସୁରି ସରୁ ସରୁ ଯେତେସ କଲେ ଗଲା ସରୁ ସରୁ କରିକି ଆସିଲା ପରେ ତାକୁ ସେମତି। ଦି ସେମିତି ସି ସେ ଗୋଲ ସେପରେ ସେମିତି। ଥିବ ଦ ଯୋଉ କଟା ହେଇଥିବ। ତାକୁ ସେ ସାଇଟ୍ ରୁ ଏମତି ଧୀରେ ଧୀରେ ସେ ସବୁ ଯୋଉ କଟା ହେଇଥିବ ସରୁ ସରୁ ର ହବ ତାକୁ ମୋଡି ମୋଡି ମୋଡି ମୋଡି ମଡି ମଡି ପୁରା ମୋଡିଦବ।
ପୁରା ଗୋଲ କରିଦେବା।
ନାଇଁ ପୁରା ଗୋଲ ନୁହେ ତାକୁ ଏମିତି ଲମ୍ବାରେ ମ
ହଁ ମାନେ ଯେମିତି ରୋଲ ବନାନ୍ତି ସେମିତି ଗୋଲ କରିଦବା ହଁ।
ନାଇଁ ରୋଲ ହଁ ମୋଡିଦବା ମୋଡି ସାରିଲା ପରେ ତାକୁ ସେମତି ଗୋଲ କରିବ। ମାନେ ଯେମିତି ଫୁଣି ଅ ତନ୍ନ ଯୋଉ ଦଳାଟା ଯେମିତି ଗୋଲ। ତା ସେମିତି ହଉଛି ଗୋଲ।
ହଁ ବୁଝିଗଲି ମାନେ ଏମିତି ସେଇ ରୋଲ ଟାକୁ ତାପରେ ଏମତି ରାଉଣ୍ଡ ଭଳିଆ କରିକି ଯେ
ହଁ ହଁ ହଁ ହଁ ହଁ ରାଉଣ୍ଡ କରି ତାକୁ ଟିକେ ଜୋର ସେ ସେମିତି ଦାବି ଦବା ଦାବି ଦେଇକି ତାକୁ ଆଉ ଟିକେ ବହୁ ଯିଏ ପ୍ରେସ୍ କରିବ ବେଶୀ ପ୍ରେସ୍ ନୁହ ଅଳ୍ପ ଅଳ୍ପ। ମିଡିଲ୍ ସାଇଜ୍ କଲେ ଭଲ ବେଶ ସିଏ ବଡ କରିଦେଲେ କଣ ହେଇଯିବ ନା ପୁଣି ସେ ପୁରା ରୁଟି ଭଳିଆ ହେଇଯିବ। ହାଲ଼୍କା ହାଲ଼୍କା ହାଲ଼୍କା। ଫାଷ୍ଟ ଦାବି ଦେଇକି ହାତରେ ତାପରେ ଟିକେ ହାଲକା ହଲ ପ୍ରେସ କରିଦବା। ପ୍ରେସ୍ କରିଦେଇକି ତାକୁ ତ ପକେଇବା ଟିକେ ହାଲକା ତେଲ ରେ। ପେନ୍ ତେଲ ପ୍ୟାନ ଟା ଆଗରୁ ଟିକେ ଗରମ କରି ରଖିଥିବ ତା ହଲକା ରିଫାଇନ୍ ତେଲ ପ କେହି ତାପରେ ତାକୁ ସେଇଟାକୁ। ପକେଇବ ଯୋଉ ପରଟା ରୁ ତାପରେ ଟିକେ ହେଇଗଲା ପରେ ପୁଣି ଏପଟ ସେପଟ କରିକ ତାକୁ ଟିକେ ତେଲ ଦଉଥିବ ତାପରେ ହେଇଗଲା ପରେ ତାକୁ ବାହାର କରିଦବ ତାପରେ ଚଟଣିଟା ମେନ୍ ସେଇଟା ପରଟା ଆରାମସେ ହେଇଯିବ ଲାଛା ପରରଟା ଏଇଟା ହେଇଲା ଲାଛା ପରରଟା। ତାପରେ ତାକୁ ତ ହେଇଯିବ ଲାଛା। ପରଟା ଟା। ତାକୁ ତ ପ୍ଲେଟ କୁ ଓହ୍ଲେଇବ। ସେତେବେଳେ ତାକୁ ହାତରେ ଏଠି କେମିତି। ଚି ଦା ସେ ଯଉ ଇଏ। ଯୋଉ ପରଟା ଟା କଚି ଦେଲେ ମାନେ କଣ କଲେ ଚାପିଦବ ପ ହାତରେ ହଁ ଟିକେ ମାନେ ସେ ଯୋଉ ଲେୟାର। ଲେୟାର ର। ତ ବାହାରଯିବ ଦେ- ଖାଅ ହେଲା ହଁ ହୁଁ ହୁଁ ହୁଁ ସରୁ ସରୁ ହେଇକିୁ ବାହାରିଯିବ ତ ସେଟା। ହେଲା ସେଇଟା ରଖିଦେବ ଅଲଗା। ତାପରେ କଣ କରିବି ନା ତମର ଯେତିକି ଚ ବନେଇବାର ଥିବ ଆଉ। ବଡ଼ ବଡ଼। ଦୁଇଟା ଟମାଟୋ ହେଲେ। ମାନେ ଦି ଦି ଜଣ ତିନି ଜଣଙ୍କ ପାଇଁ ଆରାମ ସେ ହେଇଯିବ। ତିନି ଜଣ ଚାରି ଜଣ ପାଇଁ ବି ହେଇଛି। ତ ଟମାଟୋ ତ ଆଣିବୁ ତମ ଯେତିକି ଦରକାର ମୁଁ ଧର ଦିଟାକୁ ନେଇକି କହୁଛି ଦି ଟମା ଟାଣିବ ତାକୁ ପୁରା ପୁରା କଣ କରିବ ନା ସେମିତି ଗୋଟା ଧୋଇଦବ ଧୋଇ ଦେଇକି ତାକୁ କଣେଇବ କି ଯୋଉ ଆ ଯଦି ତମେ ରସୁଣ ଖାଉଥିବ। ପିଆଜ ରସୁଣ କାହିଁକି ନା ଆମର ତ ଯେହେତୁ ଟିକେ ଟିକେ ହୁଏନି ତ ମୋ ବୋଉ ଖାଏନି ତ ମୁଁ ସେଥିପାଇଁ ପକେଇଲିନି କେମତି ରସୁଣ ଅ ଲଙ୍କା ଶୁଖିଲା ଲଙ୍କା ଗୋଟେ କି ରାଗ ଅନୁସାରେ ତମେ ଯଦ ଅଧିକ ଖାଇବା ଅଧିକା ପକେଇ ପାରିବ ଗୋଟେ ଧର୍ମ ପକେଇଥିଲି ତମେ ଚାହିଁଲେ ଦିଇଟା ପକେଇ ପାରିବ ଆଉ ଟମାଟୋ ଆଁ ଆଉ ତାପରେ କଣ କରିବ ଧଣିଆ ପତ୍ର ହେଲା ତା କଣ କରିବା ନା ଗୋଟେ ଉ କଢେଇ ପାଣି ଟିକେ ଦେଇ ଦେବ ଟିକେ ଦେଇଦବ ତାକୁ ସବୁ ତା ଭିତରେ ଥୋଇଦବ ପାଣି ଭିତରେ ପକେଇଦବ ମାନେ ଟମାଟୋ ଆଉ ଲଙ୍କା ସେ ଧନି ପତ୍ର ସେ ରସୁଣ ସବୁ ତାକୁ ଟିକେ ହାଲକା ଲୁଣ ଦେଇଦବ ଆଉ ପଲୁଣ ପକେଇକି ତାକୁ ଘୋଡେଇ ଦବ ସ ସେ କି ସମୟ ସିଝ ଖିଲା ପରେ ତାକୁ ନା ଗୋଟେ ଜାଗାକୁ ଖୋଲିଦବ ଖୋଲି ଦେଇକି ତାକୁ ଧଣିଆ ପଟର ଚୁନ ଚୁନ କରି କାଟିଦବ ଆଉ ଟମାଟୋକୁ ଦି ଦି ଦି ଚାରି ଫଳ କରିଦବ ଟିକେ ତାକୁ ଥଣ୍ଡା ହବା ପାଇଁ ଛାଡ଼ି ଦେବ ତାପରେ ତମେ ଗ୍ରାଇଣ୍ଡିଙ୍ଗ କରିଦବ ପୁରା ପେଷ୍ଟ ହେଇଯିବ ନା ନା ତାକୁ ଗ୍ରାଇଙ୍ଗ କରିବା ପୂର୍ବରୁ ତ୍ ବା ତ ଦମ୍ କେତେଟା ଛଡ଼େଇକି ରଖିଥିବ। ତାକୁ ଭାଜିକି ତ ମାନେ ନର୍ମାଲ ଖାଲି ଭାଜିବ ତେଲରେ ଭାଜିବା ଦରକାର ନାହିଁ, ନର୍ମାଲ ତାକୁ ଭାଜି ର ଥିବ ସେଇଥିରେ ମିଶେଇିକି ତାକୁ ଗ୍ରାଇଣ୍ଡିଙ୍ଗ କରଦବ ଗ୍ରାଇଣ୍ଡିଙ୍ଗ କରିଦବ। ଗ୍ରାଇଣ୍ଡିଙ୍ଗ କରିସାରିଲା ପରେ ତାକୁ ତାପରେ ପୁଣି ସେ କଢ଼େଇରେ ହାଲକା ତେଲ ଟିକେ ଏଁ, ଯଦି ଚିନି ଟିକେ ପକେଇବ ଏମିତି ବାସ୍ ଟିକେ ଖାଲି କଲର୍ ଆସିବା ପାଇଁ ନହେଲେ ଆଉ କିଛି ନାହିଁ। ଚିନି ଟିକେ ପକେଇ ଦେଇକି ତାପରେ ଏଟାକୁ ଢାଳ ଦବ। ଢାଳିଦେଲା ପରେ ଟିକେ ହଳଦୀ। ଟିକେ ଲୁଣ ଆଉ ଯେ ତୋମର ସିଏ ସେମିତି କରି ମସଲା କି ଚିକେନ୍ ମସଲା ବି ତୋମେ ଚାହିଁଲେ ପକେଇ ପାରିବ ଯେ ଯେହେତୁ ତୋମେ ପିଆଜ, ରସୁଣ ବି ଖାଉଛ। ଏମତି କି ନହେଲେ ମେଗି ମସ ଯାହା ଆଦି ଥିବ। ପକେଇକି ତାପରେ ଓ ତାହାପରେ ଖାଇବା ତାପରେ ଟେଷ୍ଟ ପୁରା ଅଲଗା ପ୍ରକାର।
ଆରେ ବାଃ।
ଥରେ ବନେଇକି ଦେଖିବ ମାନେ ମୁଁ କହୁଚି ଏମତି ପ୍ରୋସେସ ଫ-ବା- ପ୍ରୋସେସଫୁଲ ଟିକେ ଲାଗୁଛି।
ହଁ, ହଁ, ମୁଁ ମାନେ ସିରିୟସ୍ଲି ସତ କଥା କହିବି ନା ତୁମେ କହିଲ ନା କି ଯେ ଏମିତି ଗୋଲ କରିବା ତାକୁ ପିସ୍ ପିସ୍ କରିକି କାଟିବା ତାକୁ ବେଲିବା ତାପରେ ସେ ଯୋଉ ବାଦାମକୁ ଭାଜିବା ଏମତି ଯୋଉ ପାର୍ଟ ବାଏ ପାର୍ଟ କହୁଥିଲ ନା ମୁଁ ଶୁଣୁ ଥିଲି ଆଡ଼େ ପୁରା ଏମତି ମାନେ ଆଖି ବୁଜିକି ପୁରା ଏମତି ଫିଲ୍ ବି କରୁଥିଲି ମାନେ ଏମିତି ହଁ ପରଟାଟା ହେଇଗଲା
ହୁଁ, ହୁଁ, ହୁଁ, ତାପରେ ତାକୁ ଖୋଲା ହେଲା ତାପରେ ଏଇଟା ଟମାଟ ଟା ଫ୍ରିଜ୍ ରେ ଆସ
ଆଉ ହଁ ବ୍ରାଉନ୍ ହଁ ପରଟା ଟା ବ୍ରାଉନ୍ ବା ବ୍ରାଉନ୍ ଟାଇପ୍ ର ଦେଖା ହୋଉଚି ଏମତି ମୋଡ଼ିଦେଲ କୋଚା କରିଦେଲ ସେ କୋଚା ହେଇଗଲା, ହଁ ଚଟଣି ଟା ଗ୍ରାଇଡିଙ୍ଗ କରି ନେଇ ଆସିଲୁ ପୁରା ଲାଲ ଲାଲ ଦେଖା ହୋଉଚି, ଏମିତି ଗୋଟେ ପିସ୍ ଭାଙ୍ଗିଲି ବୁଡେଇଲି ଉଠେଇଲି ଖାଇଲି ମୁଁ ଏମତି ପୁରା ଫିଲ୍ କରୁଛି।
ମୁଁ ଯେତେବେଳେ କହୁଥିଲି। ମୁଁ ହିଁ ଫିଲ୍ କରିକି କହୁଥିଲି ନା ହଁ ଏଇଟା ଏଇଠୁ ଆଣିଲି କି ଏଇଟା ଏମିତି କଲି ଆସି
ଆଚ୍ଛା ଆଚ୍ଛା ହଉ। ଠିକ ଅଛି ଆ ରହିଲି ନିହାତି ଟ୍ରାଏ କରିବି ଯାହେଲେ ବି ଏଇଟା ହୁଁ ହୁଁ ହୁଁ ଠିକ ଅଛି ହଉ ରହିଲି।